ଆଜ୍ଞା ଜୟ ଜଗନ୍ନାଥ।
ଜୟ ଜଗନ୍ନାଥ ଶୁଭ ସଖାଳ।
ଆପଣଙ୍କୁ ବି ଆଉ କେମିତି ଅଛନ୍ତି?
ହଁ ଭଲ ଅଛି।
ସ୍ନାନ ପୂର୍ଣ୍ଣିମାରେ ଯାଇନ?
ନା ସ୍ନାନ ପୂର୍ଣ୍ଣିମାରେ ଯାଇନୁ ଆଉ ସେମିତି ଡାକରା ଆସିନି କାଳିଆଠୁ ଆଉ।
ଆଉ ଘର କୋଉଠି?
କଟକ।
କଟକ ନା?
ହୁଁ।
ଆଉ ମୋ ଘର ବାଲେଶ୍ଵର।
ଆଚ୍ଛା ହଉ ହଉ ଆଉ ସଖାଳେ କଣ ଖାଇଲ?
ସକାଳୁ ଖିଆ ହେଇଛି ବରା ତରକାରୀ ଆଉ।
ଆରେ ବା ସଖାଳୁ ବଢିଆ ଖାନା କଣ କାଳିଆ ପଠେଇ ଦେଇଚି ଆଉ ହୁଁ ହୁଁ ହୁଁ ହୁଁ।
ଟି ନାହାନ୍ତି କେହି ଭଲ ଖାଇବା କିଛି ନୁଏ।
କିଏ ଯାଇଛନ୍ତି କୁଆଡେ ସବୁ ଯାଇଚନ୍ତି କି?
ନାଇଁ ମୁଁ ବାହାରେ ରହିକି ପଢାପଢି ଚାଲଚି ନା ମୋର।
କୋଉଠି ବାହାରେ ମାନେ କୋଉଠି ରହିଚ?
ଭୁବନେଶ୍ୱର।
ଓହୋ। ଆଉ ବାଲେଶ୍ଵର ଘର ଏଇଠୁ ଭୁବନେଶ୍ଵର ରୁ ବରା ତକାରୀ ଖାଇଦେଇଚ ନା?
ହଁ କ କରିଆ ପାଠ ପଢା ଯୋଉଠି ଚାଲିବ ସେଇଠୁ ସବୁ କରିବା ପାଇଁ ପଡିବ।
ଆଉ ସେଠି ତ ଆଉ ହେଲ୍ଥ ଆଉ ଦେଖି ହବନି ନା।
ନା ହେଲ୍ଥକୁୁ ଛାଡିଦିଅ ପାଠ ପଢା ଯଦି ଷ୍ଟାର୍ଟ କଲ ହେଲ୍ଥକୁୁ ଛାଡିଦିଅ ହେଲ୍ଥ ଯଦି ର ଖିଅ ପାଠପଢା ଛାଡିଦିଅ ଯାହା ହେଲେ କିଛି କୁ ଛାଡ ପାଇଁ ପଡିବ ଆଉ।
ଗୋଟେ ତ ତ୍ୟାଗ କରିବାକୁ ପଡିବ ଆଉ।
ଆଗକୁ ବଢିବା ପାଇଁ ହେଲେ କିଛି ନା କିଛି ଗୋଟେ ଛାଡିବା ପାଇଁ ପଡିବ। ଆଉ? ଆପଣଙ୍କ ଘରେ ସବୁ
ମୋ ଘରେ ପୁଅ ଝିଅ ମୁଁ ଏଗୋ ସ୍ୱାମୀ ଏମିତି ଅଛୁ ସବୁ ଆଉ।
ପୁଅ ଝିଅ କ କରନ୍ତି?
ପୁଅ ଝିଅ ପଡୁଚନ୍ତି।
ଆହୋ ତାଙ୍କ ପଢାପଢି ସବୁ କଣ ଗଭର୍ଣମେଣ୍ଟ ନା ପ୍ରାଇଭେଟ?
ଆ ଏବେ ପ୍ରାଇଭେଟ୍ ସବ ତ ପ୍ରାଇଭେଟରେ ପଢୁଛନ୍ତି ଆଉ।
ହଁ ଗମେଣ୍ଟରେ ତ ତ ବହି ଯାହା କରାହେଇଚି ଛାଡ଼ନ୍ତୁ। ନ କହିବା ଟା ହିଁ ଭଲ।
ତମେ କଣ ପଢୁଚ?
ମୁଁ ଏଇକିନା ଜିଏନେମ୍ ନର୍ସିଂ ଚାଲିଚି ଆଉ।
ଓହୋ ସେଟା କୋଉଠି?
ସେଇଟା ଏ ସୋହା ୟୁନିଭର୍ସିଟି।
ସୋଆଡେ
ହଁ।
ଓହୋ। ମୋ ଝିଅ ବି ଏଇ ବର୍ଷ ଯାଉଚି ନା ସୋଆ।
ହଁ କଣ କରିବେ‌ ‌ବି ଏ ସି ନା ଜି ଏନେ ମ୍?
ନା ନା ସିଏ ଯାଉଛି ନା ଏଲଏଲଏମ୍ ପାଇଁ ସିଏ ଯାଉଛି।
ଓହୋ।
ନାଁ ଲୋ ପାଇଁ।
ହୁଁ ହୁଁ ଲ ପାଇଁ ହଁ ସୋଆ ରେ ତ ସବୁ ତ ଅଛି ଆଉ।
ହୁଁ ହୁଁ ହୁଁ।
ହଁ ହଁ ଆଉ ପୁଅ।
। ଆଉ ପୁଅ ତ ତାର ପଢୁଛି ବସିକିନା ପ୍ରିପେୟାର କରୁଛି ଆଉ ମେଡିକାଲ ଆଉ।
ଓହୋ ପୁଅ ମେଡିକାଲ କୁ ଝିଅ ଲ।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
ଆହୋ ପୁରା ଦି ଜଣ ଦି ଜଣଙ୍କୁ ପୁରା ଆଉ ହଜବଣ୍ଡ କଣ କରନ୍ତି?
ହଜବେଣ୍ଡ ବିଜନେସ କରନ୍ତି।
ଓ ବିଜନେସ୍ କୋଉ ବିଜନେସ୍?
ଫେବ୍ରିକେସନ ଲାଇନ ଆଲମିରା ଆଲାଣା ଏସବୁ ଜିନିଷ ତିଆରି ହଉଛି ଆମର ଆଉ।
ଓହୋ, ହ ହୋ ଭଲ ବିଜନେସ୍ କରିବା ଟା ସବୁଠୁ ଭଲ। ଚାକିରି କରିବା ଅପେକ୍ଷା ନିଜ ଗୋଟେ ବିଜନେସ୍ କରିିକ ବସିବା ଭଲ ସବୁଠୁ।
ନାଁ, ସେତିକି ବି ହେଇଥିବା ଦରକାର ନା। ଆଉ ଯୋଉ ଶାନ୍ତ ସରଳ ଲୋକ ଯଦି ବିଜନେସ କରିବେ ତାଙ୍କ ବି ସବୁ ନେଇକି ଲୋକ ପଳେଇ ଯାଉଛନ୍ତି ନା।
ହଁ, ବିଜନେସ୍ କରିବା ସେମିତି ଗୋଟେ ଥିବା ଦରକାର ଜିଏ ସା
ହଁ ଆଉ ଶାନ୍ତ ତ ସେ ପଡି ଯାଉଛନ୍ତି ଆଉ।
ନା ସେମିତି ହେଲେ କେମିତି ବିଜନେସ ଚାଲିବ। ଲୋକମାନେ ତ ସବୁ ଠକେଇ ନେଇଯିବେ ଆଉ।
ଠକେଇ ନେଇକି ତ ଚଲେଇଛନ୍ତି ଗଲା ଆଉ। ଠକୁଛନ୍ତି ଯେତିକି ଲୋକ ଆ ମୁଁ ସବୁବେଳେ ତାକୁ ମୁ ତାଙ୍କୁ ସବୁବେଳେ କହିଦେଇଛି ମୁ ହଁ ତମେ କୋଉ ଜନ୍ମରେ କାହାର ମାରି ଖାଇଛ କାଇଁ ତମର ଏ ଜନ୍ମରେ ଶାନ୍ତ ପଡିଛ ମାରି ଖାଇ ଦଉଛନ୍ତି ଲୋକ ସବୁ
ଆରେ ନା ସତ ଲୋକମାନେ ଆଜିକାଲି ଯେତେ ଶାନ୍ତ ପଡିବ ସେତେ ହିଁ ତମକୁ ଠକିବେ।
ଆ ଦେଖିଲେ ତମେ ସାତଶହ ଦେଖିଲେ ତମେ ଶାନ୍ତ ସରଳ ନା ତ ଦେ ମାନେ ଜବରଦସ୍ତ ତମେ ସିଏ ଏତିକି ଟଙ୍କା କରିଦେ ସିଏ ଜବରଦସ୍ତ କରି ମୁଁ ଏତିକି ଟଙ୍କା ପଠେଇ ଦେଇଛି ତମ ପାକୁ ବା ସରିଲା। ଆଉ ଫୋନ୍ ଉଠେଇବନି କିଛି ନାଇଁ କି
ସେୟା। ଆଜିକାଲି ଲୋକ ବୁଝୁନାହାନ୍ତି ନା ଇଏ ଶାନ୍ତ ଅଛି ଏ ନା ଯୋଉଠି ଶାନ୍ତ ଦେଖିଲା ସେଇଠି ତମକୁ ଖସ
ହଁ ହଁ ହଁ।
ଆଜିକାଲି ଦୁନିଆ ଯେତେ ଷ୍ଟ୍ରଙ୍ଗ ହେବ। ତିନି ବର୍ଷ ଆମର।
ତିନି ବସିିଆ କୋର୍ସ କେତେ ଟଙ୍କା ନେଉଛନ୍ତି ସରେ।
ସରେ ସେଇ ଲକ୍ଷେ ଭିତରେ ହଷ୍ଟେଲ ଫଷ୍ଟେଲ ମିଶି ମାସିକି। ତା ଛଡା ଆହୁରି ତ ଅଛି ସବୁ ସହାରେ ତ ବହୁତ ସାରା ପ୍ରୋଗ୍ରାମ ଗୁଡାକ ରହିଯାଉଚି ନା ନର୍ସିଂ ରେ
ହଁ, ବର୍ଷକୁ ବର୍ଷକୁ ଲକ୍ଷେ ଟଙ୍କା ନେଉଛନ୍ତି ହୁଁ। ତିନି ଲକ୍ଷରେ ସରିଯିବ ଚାର ଚା ଚା ଚାରି ପାଞ୍ଚ ଲକ୍ଷ ଲାଗିଯାଉଥିବ ଆଉ।
ହଁ ହଁ ବହୁତ ବହୁତ।
ହୁଁ ହୁଁ ଆଉ ବାବା କଣ କରନ୍ତି?
ବାବା ଏମିତି ଗୋଟେ ପ୍ରାଇଭେଟ କମ୍ପାନୀରେ ଅଛନ୍ତି ଆଉ।
ଓହୋ ଆଉ ଭାଇ ଭଉଣୀ ତମେ କେତେ ଜଣେ?
ଭାଇ ଭଉଣୀ ଆମେ ତିନି ଭଉଣୀ ଭାଇ ନାହାନ୍ତି ଆଉ।
ଓଁ ଭେରି ଗୁଡ ବଢିଆ ମାନେ କନ୍ୟ ରତ୍ନ ସବୁ ଅଛ ଆଉ।
ହଁ ତିନି ଭଉଣୀ ଭାଇ ନାହାନ୍ତି।
କନ୍ୟ ରତ୍ନ ତ ବାପା ମାନେ ବହୁତ ଖୁସି ହବା କଥା ବାପା ମୁନି କାହିଁକି
ହଁ ଖୁସି ନାହିଁ କାଆନ୍ତି ଖୁସି ଅଛନ୍ତି ତଥାପି ପୁଅ ଥିଲେ ଆଉ ଟିକେ ଖୁସି ହେଇଥାନ୍ତେ।
ସିଏ କିଛି କିଛି ପୁଅ ଯଦି ଭାଗ୍ୟରେ ନାହିଁ ତ କାହିଁକି ସେ
ନା ସେମାନେ ସେମିତି କିଛି କୁହନ୍ତିନି ଯେ ପୁଅ ନାହିଁ ବୋଲି ମନ ଦୁଃଖ ସେମାନେ ମୁଁ କେବେ ଦେଖିନାହିଁ। ଆମକୁ ସ ବାସ୍ ଲାଗେ ଆଉ ଯେ ପୁଅ ଥିଲା କିଛି ଗୋଟେ ହେଇଥାନ୍ତା।
ସେଟା ତ ସେଟା କାହାର ଦୋଷ ନୁହଁ, ନା ବାପା ମାଙ୍କର ଦୋଷ ନା ତମ ମାନଙ୍କ ଦୋଷ କାହାରି ଦୋଷ ନାହିଁ କେ ସେଟା ତମ କର୍ମ ଅନୁସାରେ ଆମୁକୁ କର୍ମ ଅନୁସାରେ ଯାହା ଆମକୁ ମି ବୋହୁତ ଖୁସିର କଥା। ତମେ ତିନି ଝିଅ ଯାହା ଯେତିକି କରିବ ଗୋଟେ ପୁଅ ବି ସେତିକି କରିପାରିବନି।
ହୁଁ।
ଆ ମାନେ ନୁହଁ ଯେ ମୁଁ କୋହୁନି ଯେ ବାପା ମା ପାଖରେ ରହିକି ଆମ ସେବା କରିବା ଯାହା ପିଲାମାନେ ଯାଇକି ଫରେନ୍ ରେ ରୋହୁଚନ୍ତି। ସେ ବାପା ମା କଣ କରୁଚନ୍ତି।
ହଁ।
ବୁଝି ପାରୁଚ ତେଣୁ ସମୟର ସବୁ ଖେଳ ପୁଅର ସେମିତି ୱେରିଡ ଦରକାର ନାହିଁ। ପୁଅ ହେଲେ ଖୁସି ପୁଅ ନହେଲେ ବି ଖୁସି।
ଅହଁ।
ତମେ ତ ପୁଣି ସବୁ ଗୋଟେ ଗୋଟେ ପୁଅ ଆଣିବ ନା। ବାହା ହବନି ଗୁଟେ ଗୁଟେ ପୁଅ କୁ ଆଉ ପୁଅ ଗୋଟେ ଗୋଟେ ଆଣିବନି କି।
ହଁ ସେଇଆ ସିଏ କେବେ କିଛି କାଇଁ ଇଏ କରନ୍ତିନି ବସ୍ ଆମୁକୁ ଲାଗେ ଏମିତି ପୁଅ ଥିଲେ ଆମେ ଗଲାପରେ ଯାହା ବି ପୁଅ ଖରାପ ପଡୁ କି ଭଲ ପଡୁ। ଯଦି କିଛି ବ୍ୟାକଅପ୍ ପାଇଁ ମାନେ କିଛି ଗୋଟେ ଥିବ ଯେ ସେଇଡ଼ା ସେ ଖାଲି ନହେନେ ସେମିତି କିଛି ନାହିଁ ଆଜିିକାଲି ପୁଅ ଝିଅ ଭିତରେ କିଛି ଫରକ୍ କି ନାହିଁ ଆଉ।
ହୁଁ।
ପୁଅମାନେ ଯେତିକି ଯାହା ନ କରୁଚନ୍ତି ଝିଅମାନେ ହିଁ ସେତିକି କରୁଛନ୍ତି।
ଆଉ ତାଠୁ ଅଧିକା ବୋହୁତ ଅଧିକା କରୁଚ ଆଉ ଜାଣିଚ ନା ଅଁ ଯୋଉ ଝିଅ ମାନେ ସବୁ ମାନେ ଗୋଟେ ଗୋଟେ ଝିଅ ମୋରୋ ବି ଜଣେ ଏଠି ସାଙ୍ଗ ଅଛନ୍ତି। ତାଙ୍କର ଗୋଟେ ଝିଅ। ନା ପୁଅ ଅଛି ନା ଝିଅ ଅଛି ଆଉ କେବଳ ଝିଅ ହିଁ ଗୋଟିଏ ସିଏ ବାହାରକୁ ପୁଅ ଘରୁକୁ ଝିଅ।
ହୁଁ ହୁଁ।
ହେଲା କି ମାନେ ସ୍ନେହ ସଦ୍ଧାରେ ଝିଅ ଆଉ କାମ କାର୍ଯ୍ୟ ବେଳୁକୁ ଯାଇକି ବାହାରେ ପୁଅ। ହେଲା ସେମିତି କିଛି ନାହିଁ ଯେ ପୁଅ ଝିଅ ତମ ତମେ ବି ନିଜ ନିଜେ ଫିଲ୍ କର ଦେଖ। ତମେ ଆଉ କଣ ବାହାରୁକୁ ପୁଅ ଘରୁକୁ ଝିଅ ହେଇକି ନାହ କି।
ହଁ ହଁ।
ତେଣୁ ନିଜ ମନ ମନୋବଳ ଯଦି ପୁଅର କାମ ଯଦି ଝିଅ ମାନେ ସମସ୍ତେ କରୁଚନ୍ତି ତାହାଲେ ଝିଅ ବୋଲି ନିଜକୁ ଫିଲ୍ କରିବ କାହିଁକି ପୁଅ ବୋଲି ନିଜକୁ ଫିଲ୍ କରିବ କହିଁ ମୁଁ ଗୋଟେ ମଣିଷ।
ଅଁହଁ। ଆଉ କଣ ଆଜି ରୋଷେଇ ବାସ କଣ ହେଇଛି।
ରୋଷେଇ ଏବେ ସଖାଳୁ କିଛି କରାହେଇନି।
ସମୋବାର ଆଜି ସ୍ନାନ ପୂର୍ଣ୍ଣିମା ବି ଆଜି ଭଲ ଦିନଟା ଅଛି ପୁରା।
ହଁ ବୋହୁତ ଭଲ ଦିନ ଅଛି ଆଜି କଣ ହେବ ରୋଷେଇ ଦେଖିଆ ଆଉ। ରୋଷେଇ କଥା ଚିନ୍ତା କରିନୁ ଆଉ। ହୁଁ ଆଉ ତମର ତ ହଷ୍ଟେଲ୍ ରେ ବୋଧେ ଖାଇବା ନା।
ହଁ ଆମର ହଷ୍ଟେଲ ରେ ଖାଇବା ବି ଘରୁକୁ ଗଲେ ଘର ଖାଇବା ଟିକେ ଆଉ।
ହୁଁ ହୁଁ କାଲି ରାତିରେ ହଷ୍ଟେଲ ରେ କଣ ଦେଇଥିଲେ ଖାଇବାକୁ।
କାଲି ହଷ୍ଟେଲରେ ସଣ୍ଡେ ଥିଲା ଯେହେତୁ ଦେଇଥିଲେ ଅଣ୍ଡା ତଡ଼କା।
ଆଉ ଆଳୁ ଭେଣ୍ଡି ଭଜା ଦେଇଥିଲେ ଗୋଟେ ଫ୍ରୁଟି ଦେଇଥିଲେ ଆଉ ଭାତ ରୁଟି ଯିଏ ଯାହା ଖାଇପାରିଲା ଆଉ।
ଉଁହୁଁ ଆ ଭଲ ଦେଇଚନ୍ତି ଆଉ।
ହଁ।
ବହୁତ ସାରା ପିଲା ରହୁଛନ୍ତି ନା କମ ପିଲା ରହିଲେ ଖାଇବା ଟିକେ ଭଲ ଲାଗନ୍ତା ବହୁତ ସାରା ପିଲା ରହୁଛନ୍ତି ନା। କୋଉ ଦିନ ଖାଇବା ଭଲ କୋଉ ଦିନ ଖରାପ ଏମିତି ହଉଛି ଚଳେଇ ନବା କଥା ଆଉ କଣ କରିବା।
ତମ ତମ ଡିପାର୍ଟମେଣ୍ଟ ରେ କେତେ ପିଲା?
ଆମର ଅଛନ୍ତି ନିହାତି ଷାଠିଏ ପଞ୍ଚାବନ ଏମିତି ହେବେ ଆଉ।
ଓହୋ ତାହେଲେ ଗୋଟେ ଗୋଟେ ଇଏ ରେ ଯଦି ଏମତି ଶହେ ପିଲା ରହିବେ ତାହେଲେ ତ ବହୁତ
ହଁ ହଁ। ବହୁତ ସାରା ପିଲା ଅଛନ୍ତି ଜିନେମ୍ ଅଛନ୍ତି ବିଏସି ଅଛନ୍ତି। ସବୁ ମିଶି ମାସି ସବୁ ରହୁଛନ୍ତି ନା ପିଲା ତା ଛଡ଼ା ପିଲା ବି ଯୋଉ ରହୁଛନ୍ତି ଯୋଉମାନେ ଡିଉଟି କରୁଛନ୍ତି ସେ ପିଲା ବି ଅଲଗା। ଆଉ ହାଲୋ
ଆଉ କଣ ହଁ ଅଛି ଲାଇନ୍ ରେ ଅଛି।
ହଁ ହଁ ଆଉ କଣ ଆପଣଙ୍କୁ କୋଉଠୁ କଣ କହିବ କୁହନ୍ତୁ?
ହୁଁ। ଆଉ କଣ ଖବର ଏମିତି କୁଆଡ଼େ ତ ଯାଇନୁ ବୁଲାବୁଲି ତମେ କୁଆଡ଼େ ଯାଇଥିଲ ବୁଲି ବୁଲିବାକୁ କୁଆଡେ଼ ଯାଇଥିଲ? ଜମ୍ମା ଯାଇନି।
ନା ଆମେ କୁଆଡ଼େ ଯିବୁ ସେଇ ସଣ୍ଡେ ସଣ୍ଡେ ଗଲେ ଏଇଠି କୋଉ ପାଖାପଖି କୋଉଠି ଟିକେ ବୁଲିକି ଆସୁ ନ ହେନେ ଆଉ କୁଆଡ଼େ ଯିବୁ। ହଷ୍ଟେଲରେ ରହିଲା ମାନେ ତ ବହୁତୁ ସବୁ ରୋଲ ଥାଏ ତାଙ୍କୁ ପୁଣି ନାଇଁ ମୁଁ ମଝିଆ ମଝିଆ ବଡ଼ ଦିଦି ବାହା ହେଇଯାଇଛନ୍ତି।
ଅଁ ତାହେଲେ ଜଣଙ୍କ କାମ ସରିଛି ନା?
ହଁ। ଜଣଙ୍କ କାମ ସରିଛି ମୁଁ ଅଛି ସାନ ଏବେ ପ୍ଲସ ଥ୍ରୀ କରୁଛି ଆଉ।
କୋଉଠି ବାଲେଶ୍ୱରରେ?
ହଁ ହଁ ସେ ସେଠି
ହୁଁ ହୁଁ ହୁଁ।
ତାଙ୍କର ଏବେ ପାଠ ପଢାପଢ଼ି ତାର ଚାଲିଛି ମୋର ତ ଏଇଠି ଚାଲିଛି ବଡ଼ ଦିଦି ବାହା ହେଇଛନ୍ତି ମା ଏବେ ଘରେ ଏକା ଆଉ।
ସିଏ ଝିଅ ବି ସାନ ଝିଅ ବି ହଷ୍ଟେଲ ରେ
ହଁ ହଁ।
ଓହୋ।
ସିଏ ମାନେ-ଏ ବାଲେଶ୍ୱରରେ ଯେହେତୁ ରହୁଛି ଛୁଟି ଗୋଟେ ଦିନ ପଇଲା ବେଳକୁ ସେ ଘରକୁ ପଳେଇ ଆସୁଛି। ଆଉ ମୁଁ ଯେହେତୁ ଏଠି ରହୁଛି ଏ
ନା ମାଁ ତ ମାଁ ତ ସବୁଦିନେ ହିଁ ଏକା ହେଇଯିବେ କାହିଁକିନା ତମେ ଏଠୁ ହଷ୍ଟେଲରୁୁ ଗଲ ତମର ସବୁ ବାହାଘର ସବୁ କୋଉଠି କଣ ଠିକ୍ ହେଲା ବାହାଘର ହେଲା ଚାଲିଲ। ସବୁ ଯିଏ ଜେଝା ଘର ସମ୍ଭାଳିବ ନା।
ସିଏ ଏବେଠୁ ସେ ଫିଲିଂସ ଟା ନେଇଗଲେଣି ଆଉ ଦେଖ କେହି ନ ରହିଲେ କେମିତି ଲାଗେ? ସିଏ ଏବେଠୁ ସେଟା ନେଇଗଲାଣି ଆଉ ଆଉ ସବୁ ଯେହେତୁ ବାହାରେ ରହିଗଲୁ ଏବେ ରହିବା ଯାହା ବାହାଘର ରହିଲା ପରେ ସେଇୟା
ସେଇଆ ସେଇଆ ମୁଁ ସେଇଠୁ କିନା କହିଲି ମୁଁ କହିଲି ହଁ ତାଙ୍କୁ ଆଉ କିଛି ଖରାପ ଲାଗିବନି ତମେମାନେ ସବୁ ଶାଶୁଘର ଗଲାବେଳକୁ। ଯା ହଉ
ଏ ପୂଜା ପର୍ବ ପଇଲେ ସବୁ ଆମେ ଯାଉ ଆଉ ସେ ବଡ଼ ଭଉଣୀ ଆସେ ମୁଁ ଯାଏ ଆଉ
ବଡ ଭଉଣୀ କୋଉଠି ବାହା ହେଇଛନ୍ତି କି?
ବଡ଼ ଭଉଣୀ ସେ ଆମ ସେଇପଟରେ ବାହା ହେଇଛନ୍ତି ହଁ।
ହୁଁ ହୁଁ।
ମା ମନା କରିଛନ୍ତି ହଁ ମା ମନା କରୁଛନ୍ତି ବହୁତ ଦୂର ଦେବେନି। କେହି ନାହାନ୍ତି ଯିବା ଆସିବା ପାଇଁ କହିଲା ମୁଁ ଯେତିକି ବାଟ ଯାଇପାରିବି ସେତିକି ବାଟ ହିଁ ଯିବି ଆଉ ବ ଅଧିକା ବାଟ ଦେବେନି ଏଇ ମୋର ତ କେହି ନାହାନ୍ତି ମୁଁ ପୁଣି ଏତେ ବାଟ ଦେଇକି କଣ କରିବି।
ଆ ପରେ ତମ ପାଳି ନା କଣ?
ହଁ ହଁ ଏହା ପରେ ପରେ ମୋ ପାଳି ଆଉ
ହୁଁ। ଆର ବର୍ଷ ଆଡକୁ ତମର କୋର୍ସ ସରିଲେ କେତେ ଫାଷ୍ଟିୟର ନା ସେକେଣ୍ଡିୟର ହେଲା।
ସେକେଣ୍ଡିୟର ସେକେଣ୍ଡିୟର।
ଆଉ ଗୋଟେ ବର୍ଷ ସରିଲେ ସରିଲା ଆଉ ନା।
ହଁ।
ସରିଲା ତାପରେ
ତାପରେ ଦେଖିବା ହଁ ଜବ ଫବ କଲା ପରେ ଯାଇକି କି ମ୍ୟାରେଜ ହବ ଆଉ ତା ମାନେ ପାଠ ନା ନା ସିଏ ଘରେ ଅଛନ୍ତି ଭାଇନା ଅଛନ୍ତି ଆଉ
ଓହୋ। ହୋଉ ରଖୁଚି ଆଁ।
ହଁ ହଁ ଠିକ୍ ଅଛି।